ହୁଁ।
ହାଲୋ ଦିଦି।
କଣ କରୁଛ।
ମୁଁ ହେଇ ଏବେ ଜଷ୍ଟ ଭାତ ଆଉ ତର ଆଉ ପୋଟଳ ଭଜା ହେଇ ବସା ହେଇଛି।
ର
ଆ ଦିଦି ତମେ କଁ କରଚ?
ହଁ ଏଇଠି ବୁଲୁଥିଲି ବୁଲିକି ଆସିଲି ଆଉ।
ବୁଲିକି ଆସଥିଲ।
ହଁ।
କୁଆଡେ ବୁଲିଲ?
ଏଇ ଆମ ଦାମଣ୍ଡ ଆଡ଼େ ଟିକେ ଯାଇଥିଲି।
ଆଉ ରୋଷେଇ
ରୋଷ୍ ସେଇ ରୁ ହେଇ କିଛି କଣ ଭାତ ହେଇଥିବ ଆଉ କଣ ହେଇଥିବ। ହଁ ସେ ଯୋଉ କି ଡଙ୍କ ଡ ଙ୍କ ରାଇତା ବନେଇବେ।
ସେଟା କଣ ମାନେ ଡଙ୍କ କୋଉଟା?
ଡଙ୍କ ଜାଣିନ ଯୋଉଟେ ଯେମିତି ବୋଇତାଳର ଡଙ୍କ।
ଓ ବୋଇତାଳୁ ଶାଗ କରୁଚ?
ହଁ ନାଁ ହେଟା ବୋଇତଳୁ ନୁହଁ ହେଟା ହୋଉଚି ଆ ଲାଉ ଲାଉ।
ହଁ ଲାଉ ମୁଁ ଭାବିଲି ଏଇ ଯୋଉ ଅ ପୋଇ ଡଙ୍କ।
ନାଁ ପୋଇ ତ ହୁଏ ଆଉ ବୋ ଲାଉ ଲାଉ‌ ଡଙ୍କଟା
ଓହ‌‌ ଲାଉ ଡ କଟା କଣ ଭଯା ହେଇଚି ନାଁ ଝୋଳୋ ହବ?
ନାଇଁ ସେଟା ସେମତି ହଁ ଟିକେ ସୁଖା ସୁୁଖା ଆଉ ବେଶୀ ଝୋଳ ନାଇଁ ଟିକେ ସୁଖା ସୁୁଖା ହବ ଆଉ ହଁ ହଁ ହଁ।
ରାଇତା
ହଁ ରାଇ ତା ରାଇତା।
ସେଇଟା ସେଇଟା ଭାତ ଡାଲି ଆଉ ସେଇ ରାଇତା ନାଇଁ।
ହଁ ଆଉ କଣ କରିବେ ଆଉ। ନାଁ ଏଇଟା କଟା ହେଇଥିଲା ମୁଁ ଦେଖି ଦେଖିଥିଲି।
ହଁ ଦିଦି ତମେ ଶିକିଚ?
ନାଁ ଏଗୁରା ମୁଁ ଶି ଖିନି କେବେ କରିନି।
ଅହ ମୋ ମା କୋହୁଥୁଲେ ଏଇଟା ହୋଉଚି ରାଇତା।
ହଁ ମୁଁ ନର୍ମାଲ ଖାଇବା କରିପାରିବି।
ନର୍ମାଲ ମାନେ
ଡାଲି ତା ସହିତ ଏକ୍ସଟ୍ରା ସେଟାରେ କରିପାରିବି କିନ୍ତୁ ଏ ରାଇ ଫତା ଫାଇତା କରିପାରିବିନି।
ପୋଇ ଢଙ୍କ ପୋଇ ଢଙ୍କ ଇଏଟା କଡ଼ା ତ ରାଦ୍ଦିପାରିବନି?
ରାନ୍ଧି ଜାନି କିନ୍ତୁ ଖାଇବାକୁ ଭଲ ଲାଗେ।
ଓହୋ ଖାଇବା ଭଲ ଲାଗେ।
ହଁ ମତେ ଟିକେ ଦେଶୀ ଦେଶୀ ଖାଇବା ଭଲ ଲାଗେ।
ତକାରି ଉଁ ଯେମିତି ଯୋଉ ଅ ପି ସେଟା ମାନେ ଯୋଉ ପଡିକି ଯୋଉ ରୋଷେଇ ତକାରୀ ଟା ହୁଏ।
ମାନେ ପିତା ପିତା ପିତା ଗହମ।
ହଁ।
ଆଉ ତମ ନିମ ପିତା ଭଲ ଲାଗେ।
ନିମ ପିତା ନିମ ପିତା କ ଯୋଉ ଚୁରୁରୀିକ ଯୋଉ ମାନେ ଉଁ ସବୁ ପକେଇକି ଯୋଉଟା କରନ୍ତିନି ଦରକାରୀ
ମାନେ ବା ମାନେ ବା ତରକାରୀ ଥୋଡ଼ି ମାନେ ହେଡ଼ା ବାଇଗଣ ଆଳୁ ପଡ଼ି ଯୋଉଟା ମାନେ ହେଇଥିବ।
ମାନେ ପରିବା ଏମିତି ପଡ଼ିକି ଯୋଉ ହୁଏ।
ହଁ।
ସେଇଟା ଭଲ ଲାଗେ ତମକୁ?
ହଁ ମତେ ମତେ ସବୁ ପିତାର ସବୁ ଖାଇବା ଭଲ ଲାଗେ।
ଓ ହଁ ଯା ହଉ ତମକୁ ମାନେ
ଏ କଦଳୀ ଗଛର ତା ଯୋଉ ଭଣ୍ଡା ଟା ବେଶୀ ବେଶୀ ଭଲ ଲାଗେ ଆଉ ତାପରେ ମଞ୍ଜାଟା।
ହଁ ମତେ ବି ସେଇଟା ଭଲ ଲାଗେ କିନ୍ତୁ ମତେ ପିତାଦାର ଭଲ ଲାଗେନି କିନ୍ତୁ ମୋ ମା ମତେ ଖାଲି ବାଧ୍ୟ କରିକି ବସେଇକି ଭାତ ଆଉ ପିତାଦାର ଖୋଇଦବ ମତେ ମୁଁ ଜମା ଖାଇବିନି।
ମତେ ବହୁତ ଭଲ ଲାଗେ ମୁଁ ଖାଇଦିଏ। ପିତା ଖାଇବା କଥା।
କୁର୍ମି ଫୁର୍ମି ଆଉ ହବନି ଯୋଉ ଫାଇଲେରିଆ ହେଇଥିଲା ସେଗୁଡ଼ା ସବୁ ଆଉ ତମକୁ ହବ ହବନି କିଛି।
କିଛି ବି ହବନି।
ଯା ହଉ ଭଲ କଥା ଆଉ ମାନେ ଆଜି ଏତିକି ଆଇଟମ ହେଇଛି କିନ୍ତୁ ତମେ ଜାଣିନା।
ନାଁ ଏତିକି କଟା ହେଇଥିଲା ମୁଁ ଦେଖିଥିଲି। ଆଉ କଣ କରିବେ ଆଉ।
ମାମାଙ୍କୁ କୋଉ ମାମାଙ୍କୁ ଯାଇକି ସାହାଯ୍ୟ କରୁନା।
ଅଛନ୍ତି ତ ତିନି ଜଣ ତାଙ୍କର କରିଚନ୍ତି ମୁଁ ଆଉ କାଇଁ ଯାଇ ମଝିରେ ପଶିବି।
ବଡ଼ ଫ୍ୟାମିଲି ନାହିଁ।
ହଁ।
ତମେ କିଛି ନାଇଁ ତମେ ମୁଁ ଉଁ ମୁଁ ଖାଇଥିଲି ଚା ଆଉ ବିସ୍କୁଟ।
କ ବାସ ଏ
ହଁ ଆଉ କିଛି ମୋ ମା ଦଉନି ଖାଇବା ପାଇଁ। ନା।
ଖାଇବା କଥା ନା ଆଉ। ମୁଁ ରୁଟି ଖାଇଥିଲି ଆଉ ଲାଉ ସନ୍ତୁଳା।
ଲାଉ ହଁ ହଲା ଲାଉ ମାନେ ଟିକେ କେମିତି କଣ ସିଏ?
ସେ ଯୋଉ ଲାଉକୁ କାଟିକି ତାକୁ ପ୍ରେସର ଗୋଟେ ଥର ସିଟି ଦେଲେ ତାପରେ ତାକୁ ଛୁଙ୍କ ଦେଲେ ରସୁଣର ଛୁଙ୍କ ଆଉ।
ପୁଣି ପ୍ରେସର ମାନ ଥରେ ମନେ ପଇଲା ମୁଁ ଯାଇଥିଲି ମୋ ମାଉସୀ ଘରକୁ ପହର ଦିନ ଯୋଉ ଆମ ସୋନୁର ଦେହ ଖରାପ ଥିଲା ଆଉ ସେ ପ୍ରେସର କୁକରରେ ଆମର ପ୍ରେସରରେ ହୁଏନି। ସେଠି ଡାଲିଟା ପ୍ରେସରରେ କରାହେଲା ସେ ଯେମିତି ଦିଟା ସିଟି ମାଇଲା ତାପରେ ସେ ଡାଲି ଟାକୁ ଖାଇଲେ ଜମ ଭଲ ଲାଗୁନି। ଟେଷ୍ଟ
ମତେ ବି ଭଲ ଲାଗେନି କିନ୍ତୁ ସେଟା ଅ ସହଜ ହେବା ପାଇଁ ପ୍ରେସର
ହଁ ବହୁତ ଶୀଘ୍ର ବି ହେଇଯାଏ। କିନ୍ତୁ ପ୍ରେସର ଡାଲ ଗୋଟେ ବାସ୍ନା ହିଁ ନାଇଁ ଗୋଟେ ଅଲଗା ବାସ୍ନା।
ହଁ ମତେ ମତେ ଭଲ ଲାଗେନି ବିଲ
ହଁ ଯଦି କଢେଇ ପ ମନେ ଅଲଗା କରିଦବ ଭାରି ବଢିଆ ଲାଗିବ। କିନ୍ତୁ ଏଥିରେ ଟୋଟାଲ ସ୍ମେଲ ଫେଲ୍
ଆଉ ମତେ ଚୁଲିର ରୋଶେଇ ଟା ଭାରି ଭଲ ଲାଗେ।
ହଁ ଆଉ ଆଉଗା ଆଉ କଣ ଖବର?
ଖବର ଖବର ବହୁତ ଭଲ।
ସବୁ ଭଲ ତ? ହଁ।
ଆ ଏବେ କୁଆଡେ ବୁଲାବୁଲି କରିବାକୁ ଯାଇନା
ନା ନା ଏଇ ଭାରତୀ ଏଇ ଲାଗି ମତେ ଫୋନ କରିଥିଲା କହୁଥିଲା କି ଆସ ଯିବା ଜାରକା
ଆଛା।
କହିଲା ହଉଛି ତାର କଣ ସାର୍ଟିଫିକେଟ ଏମିତି କମ ଅଛି ସାର୍ଟିଫିକେଟ ଆଉ କଣ?
କୋଉନା ହେଲା ମୁଁ ବି ତମ ହାତ ଯାଆନ୍ତି ମୋର ଯ କାମ ଥିଲା।
ଓ ସେ ଗଲା ମାନେ ଗଲାଣି ମାନେ ଯାଇକି ପହଞ୍ଚିଲେଣି ମୋତେ
ଏ ହେ କହିବା କଥା ନା ମତେ ଆଗରୁ ଆଉ
ଅନ୍ୟେଶତ ଦୋକାନର ରୁ କଣ? କିଣାକି କରିବ କେମିତି କୋଉଥିଲା ତ ଏଇ ଲକେ ହେଇ ସେ ଗଲା
ଆଛା।
ତମେ ଯାଇଥାନ୍ତ
ହଁ ମୁଁ ସେଠିକି ଯାଇଥାନ୍ତି ମୋର ମା ମାର୍କେଟରେ ବି କାମ ଥିଲା ଯାଇଥାନ୍ତି ଗଲିନି ଗରମ ହଉଛି।
ହୁଁ ଆଦି ତମେ ଦେଖ ଦେଖଛ ନା ମୁଁ ଷ୍ଟାଟସ୍ ପକେଇଥିଲି।
ମୁଁ ଷ୍ଟାଟସ ଦେଖିନି।
ଦେଖି ନାଁ ଏଯାଏଁ କାଲି ହୋଉଚି ଆମର ହୋଉଚି ମାନେ ଏଇଠି ଗୋଟେ ଜେଗାରେ ଶିବଂ ମାନେ ଶିବ ମିନ୍ସ ମାନେ ଆଁ ଠାକୁରଙ୍କର ମାନେ ଏଇଟା ଗୋଟେ ବା ମାନେ ବା ମାନେ ଯୋଉ କଣ ମାନେ ଏଇଟା ତାଙ୍କ ଘର। ଆଉ ଗୋଟେ ଜେଗାରେ ସେମତି ପାର୍ବତୀୟ ଘର ହେଇଚି। ମାନେ ବାହାଘର ଭଳିଆ ପୁରା ମାନେ ପୁରା ପୁରା ହଲ ଭୁଜିି ଦେଇକି ପୁରା ବାହାଘର ଭଳିଆ କଲେ ଇଏ ପୁରା ଏମତି ବସ୍ ତୋ ସ୍ବାମୀକି ଆସ୍ ସିଲି ତାଙ୍କ ଘ ଜଣିଚ ନାଁ?
ମତେ ଭିଡିଓ ପଠେଇଲୁନେଇ ଆମ ଘର ଲୋକ ସମସ୍ତଙ୍କୁ ଦେଖେଇଥାନ୍ତି।
ପଠେଇବୁ ମୁଁ କଁ ଷ୍ଟାଟସ ରଖେକି ମୁଁ ଭାବିଲି ଯିବି ଦେଖି ଇକିବି ଦେଖିଲା ଓଳୁକୁ ଟିଏ ଦେଖିନାହାନ୍ତି ଆଉ।
ସମସ୍ୟା ଅ ତମୁକୁ କହିଲି ପିତିଓଟା ସରି ଭିଡିଓଟା ପଠେଇବା ପାଇଁ ପଠେଇଲେ ମୁଁ ତ ତାକୁ ରଖିକି ଡେଲି ଡେଲି ଦେଖିମି।
ତେଲା ପରେ ଆଁ ମୁଁ ତମ ଫ୍ରୀ ହେଲେ ପଠେଇଦେବି ଆଉ।
ପୁଣି କଥା ହେଇସାଇଲା ପରେ ଆହୁରି ତମେ ଫ୍ରି ହବ? କେତୋଳେ ଫ୍ରି ହବ ମତେ ପଠେଇବ?
ଦେଖ୍ ଯାହା ହେଲେ ନାଁ ନାଁ ଦିଦିଙ୍କ ପାଇଁ ମୁଁ ଟାଇମ୍ ତାଡ଼ିିକ ପଠେଇବି ନାଁ ଆଉ।
ନିଶ୍ଚିନ୍ତ।
ଆଉ ଆଜି ବି ତମର ଟିକେ ବୋହୁତୁ କାମ ହଁ ମ ଅଛି। ଏ ଗାଡ଼ି ଗୁଡ଼ା ବାହାରେ ବସଚି ଆମ ଘରଳଠୁ ବାହାରେ ବସଚି ଖାଲି ଗାଡ଼ି ଗୁଡ଼ା ଯାଉଚନ୍ତି।
ଗାଡ଼ି କୁଆଡ଼େ ଯାଉଚନ୍ତି?
ଏଇ ଗାଡ଼ିଉଡ଼ା ଯାଉଚ୍ ଗାଁ ଭିତୁରୁକୁ ସବୁ ଖାଲି
କ ହଉଚି କି?
ଆମ ଆମ ଗାଁରେ ସବୁବେଳେ ଗାଡ଼ି ମାନେ ଖାଲି ଯିବା ଆସିବା।
ତମ ସେପଟ ନଈ ଅଛି କାଳେ?
ହଁ ଆମର ନଈ ଅ ଛି ମାନେ ବ୍ରାହ୍ମଣୀ ନଦୀଟା ଯାଇଛି।
ଛ ବା
ହୁଁ କାଜୁ ବଢ଼ିଆ ବଢ଼ିଆ ଅଛି। ଚୁ ମାନ ପୁରା
ତମେ ଦବା କଥା ନାଁ ନାହିଁ ଖାଲି କହି ଦଉଚ ହୁଁ। କହିଦୋଉ
ଦିଦି ଦିଦି ତ ହଉନି ମୁଁ ତମକୁ ଦିନ ଆଣିମି ପୁରା ଆମ କାଜୁ ବଣ ନେଇଯିବି ଛାଦେବି ତମେ ଜେତେ ଖାଇବ ଦିନ ରା
ଦିନେ ମାନେ ସେଇ ଦିନ ଟା କେବେ ଆସିବ ପୁଣି?
ସେ ଦିନଟା ଆସିବ ଆଉ ବ୍ୟସ୍ତ ହଉଚ।
ବ୍ୟସ୍ତ ମାନଙ୍କୁ ଆ ପଳେଇମି ବୋଧେ
କୁଆଡେ ପଳେଇବ? ଏତେ ଜଲଦି କଣପାଇଁ ପଳେଇବ ଟାଇମ ହେଇନି ନା ନା ଟାଇମ ହେଇନି ଯାଅନି।
କୁଆଡେ ଯିବ?
ମୁଁ ପଳେଇବି ତମକୁ କେବେ ନବ କୁହ?
ଭଲ ଭାବିଲି ବୋଲିି ମୁଁ କହିଲି ପଳେଇବ ନା କ
ଆ ଏତେ ଜଲଦି
ନା ନା ମୁଁ କଣ ଚାହୁଁଚି ମୁଁ ଭାବି ଭାବିଲି ତମେ ବୋଧେ ସିଆଡେ ପଳେଇବ କଥା କହିଲେ ନା ମୁଁ ସେ ଭାବିଲି କହିଲେ ପଳେଇବ ବୋଧେ ଉପର ଆଡେ କେତେ ଜଲଦି ଯିବନି।
କାଇଁ କିଏ ନଉଚି ଏତେ ଜଲଦି
ନେଲେ ବି ଜମା ଯିବନି ଏତେ ଜଲଦି ବୟସ ହେଇନି ନେଲେ ଜମା ଯିବନି।
କଣ କହିବୁ?
ଆମ ନଈକି ତମେ ଯିବ ସେ ଯୋଉ କଣ ଟୋଟାଲ୍ ନାହିଁ।
ହ
ସେ କଣ ଡରେଇ? ଛାଡି ଦେମି ତମୁକୁ ସାତ ଭଉଣୀରେ ଅଛି ଏକାଥେରେ ତାକୁ ବିକି ଦିଅ ପସିଥିବ ଆଉ ଆସିପାରିବନି।
ଏକ ତ ମତେ ପାଣି ଡର ଲାଗେ ପୁଣି ନଈ ଭିତୁରୁକୁ ଯିମି।
ତା ଦେହେରେ ପୁଣି ଏଇ ବର୍ଷା ଦିନରେ ଗୋଳିଆ ଗୋଳିଆ ପାଣି ହେଇଛି ପୁଣି।
ପୁଣି କୁମ୍ଭୀର ପଳେଇ ଆସିଥିବ।
ହୁଁ ଆମ ରାମନ ଅ ନା ନା ବ୍ରାହ୍ମଣୀ ନଦୀରେ ଥରେ ଆସିଥିଲା ବୋଧେ କୁମ୍ଭୀର। ହ ହଁ ତମ ତମକୁ ନେଇଯାଆନ୍ତୁ। ନେଇଗଲେ କଁ ହେଲା ତମ ମାମ ବାବା ଆଉ ଗୋଟେ ନେଇ ଆସିବେନି। ଆଉ ଗୋଟେ ଛୁଆକୁ।
ନା ମୋ ଭଳିଆ ତ ମୋ ଭଳିଆ ତ ଆସିବେନି।
କ ମାଇଁ।
ନା ମୁଁ ଟିକେ ଅଧିକ ୟେସ୍।
ଖୁଁ। ତାହେଲେ ଆମ ଗାଁ କୁ ଆସିବନି। ନାଁ ନାଁ ଥଣ୍ଡା ହେଇନି। ତ ସେମିତି ଟିକେ କାଶ ହଉଛି ଆଉ ଦିଦି ତମକୁ ଜର ହେଇଥିଲା ଛାଡିଲାଣି ନା?
ହଁ ଜର ମାନେ ସେ ହଁ ଟିକେ ଟିକେ ମାନେ ସେ ଅଧିକ ଜର ହିଁ ନଥିଲା ମତେ ଲାଗୁଛି ଅଧିକ ଚିନ୍ତା କରୁଛି ଜଣଙ୍କ ପାଇଁ ତ ସେଥିପାଇଁ ମତେ ଟିକେ ଟେନସନ୍ ରେ ମାନେ ଝର ଜରଟା ହେଇଯାଇଥିଲା ହଉ।
ଏତେ କମ୍ ବୟସରେ ପୁଣି ଚିନ୍ତା କଣ କଲଣି।
କ କରିବା। କରିବାକୁ ପଡୁଛି ଆଉ।
ଏତେ କମ୍ ବୟସରୁ ଚିନ୍ତା କଲେ ଆଉ ପୁଣି କାଳେ ଚାଳିଶ ପଚାଶ ବର୍ଷ ହବ ସେତେବେଳେ ଆଉ କଣ କରିବ ଏବେ
ସେତବେଳେ ଏବେ ଚିନ୍ତା କରିଦେବି ସେତେବେଳେ ପୁରା ଛାଡି ଦେମି। କରିଆ କଥା।
ସେ ଟୋଟାଲ୍ ଛାଡି ଦବନା କଣ ମାନେ ପାଗେଳି ହେଇ ବୁଲିବ। ହୁମ ତୁମ ଚିନ୍ତା ହେଇପଡିିବ।
ଯାହା ବି କହିବ ଯୋଉ ମେସେଜ
ହୋଉ ଦିଦି ଆମ ନଈଆଡେ ଥରେ ଆସିବ ଦେଖିବ ଆମ କାଜୁ ବଣକୁ ନେଇଯିବ ଆମର ଯାନଚୁ
କହୁଚ ଆ ଆସିବ ଆସିବ କେବେ ନୋଉଚ ତମେ
ହଉ ମୁଁ ଫାଙ୍କା ହେଲେ ମୁଁ ଯିବି ସତରେ ଯିବି ସତରେ ଯିବ ନେଇକି ଆସିବି କାଜୁ ଖାଲି କାଜୁ ନାହିଁ କୋଳି ବି ହୁଏ କୋଳି ପୁରା ଅ ପୁରା ଯୋଉ ବାଟ କୋଳି କୁହନ୍ତି।
କଣଟା?
ଯୋଉ ବାଟ କୋଳି ଗୋଟେ କୁହନ୍ତିନି ମାନେ ଯୋଉ କଣ୍ଟା ହେଇଥିବ କଣ୍ଟା କୋଳି ଗୁଡା
ହଁ।
ସେଇ କୋଳି ଗୁଡା ବି ବହୁତ ହୁଏ ପୁରା ଜରିଏ।
ଏହେ ତମେ ଦ ତମେ ଦ ଦ ଦବା କଥା କି ନାଇଁ କହିଦେଇକି ମନଟାକୁ ଇଏ କରୁଚ।
ହଉ ମୁଁ ତମକୁ ଫଠ ପଠେଇ
ହଁ ଖାଲି ତ ଫଟୋ ପଠେଇଦେବି ଆଉ ଖାଲି ଫ ଫଟ ପଠେଇଦେବି ଫଟ ପଠେଇବି
କୁଦରେ ଭୋଜି ହୁଏ କୁଦ ଭୋଜି।
ସେଟା କଣ?
କୁଦ ଭୋଜି ମାନେ ଯାଣିନ ଯେମିତି ଯୋଉ ଫିଷ୍ଟ ମିଟି କରିକି ଯୋଉ ଭୋଜି କରନ୍ତି ଯାଇକି ସେମିତି କୁଦୁକୁ ଯିବେ ସେଠି ଯାଇକି ଭୋଜି କରିବେ
ଭୋଜି ଭୋଜିରେ କଣ ହବ
ବୁଝିବେ ମାନେ ଏମତି ଭେଜ ନନ ଭେଜ ଏମିତି କେତେ ଆଇଟମ କରନ୍ତି
ତମେ ତମେ ନନଭେଜ ରେ କଣ ଖାଇବାକୁ ପସନ୍ଦ କର
ନନ୍ ଭେଜ ରେ ନନଭେଜ ରେ ଚିକେନ୍ ମଟନ ତମୁ ଖାଉଛି ମଟନ ତମେ ଖାଅ
ଖାଏ ଆମର ପା ଏଇ ବୁଧବାର ଦୀନ ହେଇଥିଲା ମୁଁ ଖାଇଥିଲି
ଓହୋ ମଟନ ମଟନ୍ ମତେ ଭଲ ଲାଗେନି ଭଲ ଲାଗେନି କିନ୍ତୁ ଖାଏ ସେମିତି ସେଟା ପୁରୀ ଟାଣ ଥାଏ ନା ସେଥି ପଇ ମୁଁ ଖାଏନି ମତେ ଚିକେନ ଟା
ଚିକେନ୍ ନା ମୁଁତେ ଜାଣିଛି ପ୍ରାୟ ଝିଅ ପିଲାଙ୍କର ପ୍ରାୟ ଚିକେନ ହିଁ ପସନ୍ଦ ଥାଏ ବାହାର ଯାଗା କୁ ଛାଡ଼ି ବନି ଚିଙ୍ଗୁଡି ଏ ତମର ତ ନଈ ପାଖରେ ମାନେ ତ ମାଛ ବି ଧରାଉଥିବ?
କମ୍ ପଇସାରେ ବି ଦୋଉଚନ୍ତି। ତିରିଶ ଟଙ୍କା ତିରି ହଁ ତିରିଶ ଚାଳିଶ ଟଙ୍କା ଭିତରେ ମାଛ ନେଇକି ଖାଇଦବ।
ତେ କୋ କୋଉ